ହ୍ୟାଲୋ।
ସାଙ୍ଗ କେମିତି ଅଛ।
ମୁଁ ଭଲ ଅଛି ତମେ କେମିତି ଅଛ।
ହ ମୁଁ ବି ଭଲ ଅଛି ଆଉ ଖାଇସାରିଲଣି।
ହଁ ମୁଁ ଖାଇ ସାରିଲିଣି ତମେ।
ହଁ ମୁଁ ବି ଖାଇସାରିଲିଣି ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ତମ ଘରେ।
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି ଆଉ ଆଜି ଦିନ କେମିତି କଟିଲା ତମର।
ଆଜି ମୋର ଦିନ ବହୁତ ଭଲ ସେ କଟିଛି ଆଉ ତମର ଦିନ ଆଜି କେମିତି କଟିଲା।
ବହୁତ ଭଲସେ କଟିଲା କାହିଁକିନା ଆଜି ଗୋଟେ ମୋ ନୂଆ କଥା ମାନେ ଶିଖିଚି ଯୋଉ କଥାଟା ମୁଁ ଶିଖିଥିଲି ଆଜି ମୁଁ ସେ କଥାର ବ୍ୟବହାର କଲି ଯେମିତିକି ମୁ ସବୁବେଳେ ଲେଟରେ ଉଠେ କିନ୍ତୁ ଆଜି ମୁଁ ଶୀଘ୍ର ଉଠି ଯାଇଛି। ସବୁବେଳେ ପ୍ରାୟ ମୁଁ ନଅଟା ଦଶ। ଉଠିଯାଏ। କିନ୍ତୁ ଆଜି ମୁଁ ଛଅଟା ସାଢେ ପାଞ୍ଚଟା ଛଟାରେ ଉଠି ଯାଇଥିଲି ଆଉ ଉଠିକି ସକାଳୁ ଗୋଟେ ଗ୍ଲାସ ପାଣି ପିଇଥିଲି ପାଣି ପିଇକି ତାପରେ ଯୋଗ ପ୍ରାଣାୟାମ ଷ୍ଟାର୍ଟ କରିଥିଲି ସେଟା ସରିଲା ପରେ ତାପରେ ମୁଁ ଖାଇବା ଖାଇଥିଲି। ସଖାଳ ଖାଇବା କେବେ ବି ସ୍କିପ୍ କରିବା କଥା ନୁହଁ ତମେ ସଖା।
ହଁ ହଁ ମୁଁ ତ ସକାଳେ ଖାଇଛି।
ଯୋଗ ପ୍ରାଣାୟାମ କରୁଛ ତ।
ଯୋଗ ପ୍ରାଣାୟାମ କରୁଥିଲି ଏବେ କରୁନି ଆଉ। ଆଗରୁ ରେଗୁଲାର। ହଁ ଏବେ କଲେଜ ଟିକେ ଛୁଟି ହେଇଗଲା ତ ଟିକେ ଲେଟରେ ଉଠିବା ଅଭ୍ୟାସ ହେଇଯାଇଛି। ସେଥିପାଇଁ ମୋର ଟିକେ।
ସବୁବେଳେ ଜୀବନ। ରେ ସେମିତି ଖାଇବାଟା ଆମ ପାଇଁ ଜରୁରୀ ଯୋଗ ପ୍ରାଣାୟାମ ବି ଆମ ପାଇଁ ଜରୁରୀ। କାରଣ ଯୋଗ ପ୍ରାଣାୟାମ କଲେ ଆମ। ଶରୀର ସୁସ୍ଥ ବି ରହିଥାଏ ଆଉ ମାନେ ଆମ ଶରୀର ବି ମାନେ କଣ ମାନେ ଆମକୁ ଫିଲ୍ ହୁଏ ଯେ ନାଇଁ। ବହୁତ ସୁସ୍ଥ ଅଛି ଆଉ ବିନା ଯୋଗ ପ୍ରାଣାୟାମରେ ଆମେ ଖାଲି ଖାଦ୍ୟ ଖାଇସାରିଥିବା ଯୋଗ ପ୍ରାଣାୟାମ କରିବାନି ପାଣି ପିଇବାନି ଏକ୍ସରସାଇଜ କରିବାନି ତ ସେ ସେ ସବୁ କିଛି ହଜମ ବି ହବନି। ଆଉ ଆମ ଦେହରେ କିଛି ବି ଲାଗିବନି।
ହଁ ଯୋଗ ପ୍ରାଣାୟାମ ସହିତ ବି ଆମକୁ। ସେଇଭଳିଆ ଖାଦ୍ୟ ବି ଆମକୁ। ଗ୍ରହଣ କରିବା ପାଇଁ ପଡିବ ଯୋଉ। ସେଉଟାକି ଆମ ଶରୀର ପାଇଁ ନିହାତି ଜରୁରୀ। ଆଉ ବେଶୀ କରିକି ତେଲ ଜାତୀୟ ଖାଦ୍ୟ ମସଲା ଜାତୀୟ ଖାଦ୍ୟ ଏସବୁକୁ ଆମକୁ ଆମ ଲାଇଫ୍ରୁ କାଢ଼ିବା ପାଇଁ ପଡ଼ିବ।
ଥା କହିଲ ତମ ମତରେ ଆଛ ତମେ କହିଲ ତମ ମତରେ ଜଙ୍କ ଫୁଡ ଭଲ ନା ଘରେ ଖା ଭଲ କୋଉଟା ଭଲ ତମ ମତରେ?
ମୋ ହିସାବରେ ଘରୋଇ ଖାଦ୍ୟ ହିଁ ଭଲ।
ବହୁତ ଭଲ। କାହିଁକି ନା ଆଜିିକାଲି ସମସ୍ତେ ପିଜା ବର୍ଗର ଚିପ୍ସ ଆଉ ଯୋଉ କୋଲ୍ଡ ଡ୍ରିଙ୍କସ୍ ପସନ୍ଦ କରୁଛନ୍ତି ନୁହଁ। ଘରୋଇ ଖାଦ୍ୟ କେହି ଏତେ ପସନ୍ଦ କରୁନାହାନ୍ତି ।
କି ଯୁବପିଢି ଗୁଡାକ ଜଙ୍କ ଫୁଡ ପ୍ରତି ଅଧିକ ଆକର୍ଷିତ ହେଇଯାଉଛନ୍ତି।
କିନ୍ତୁ ମୋ ମତରେ ଘରେ ଖାଇଦ୍ୟ ସବୁବେଳେ ଭଲ ନୁହଁ।
ହଁ କାହିଁକି ଜଙ୍କ ଫୁଡ ମଧ୍ୟ ବହୁତ ସ୍ଵାଦିଷ୍ଟ ତ ଲାଗେ।
ସ୍ଵାଦିଷ୍ଟ ଲାଗିପାରେ କିନ୍ତୁ ସେଥିରେ ଅଧିକ ତେଲ ଲୁଣ ଚିିନି ଏ ନା। ଯାହା ଶ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ଭଲ ନୁହଁ ସେଟା
କହ ଅଧିକ ଜଙ୍କ ଫୁଡ ଖାଇଲେ ମୋଟାପଣ ଡାଇବେଟିସ୍ ହୃଦ୍ରୋଗ ଭଳି ସମସ୍ୟା ମଧ୍ୟ ଆସିପାରେ।
ଠିକ କଥା ଅନ୍ୟପଟେ ତ ଘରୋଇ ଖାଦ୍ୟରେ ପୋଷକ ତତ୍ଵ ଅଧିକ ଥାଏ ନୁ
ଯେପରିକି ହଁ ଯେପରିକି ଡାଲି ଭାତ ଶାଗ ପନିପରିବା ଫଳ ଇତ୍ୟାଦି।
ହଁ ଏଗୁଡିକ ଶରୀରକୁ ଶକ୍ତି ଦେବସ୍ଥା ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ।
କିନ୍ତୁ ଅନେକ କୁହନ୍ତି। ଘରେ ଖାଦ୍ୟ ବୋରିଂ ଲାଗେ।
ଘରୋଇ ଖାଦ୍ୟ ବୋରିଂ ଲାଗେ।
ହଁ।
କିଏ କହିଲା
ବହୁତ ଲୋକ କେହି କୁହନ୍ତି କି ଘରୋଇ ଖାଦ୍ୟ ଭଲ ଲାଗେନି ପ୍ରାୟତଃ ଯୁବପିଢି ମାନଙ୍କୁ ଦେଖିଥିବେ ଘରୋଇ ଖାଦ୍ୟ ସେମାନେ ବେଶୀ କରିକି ବାହାର ଖାଦ୍ୟ ଅଧିକ ଖାଆନ୍ତି।ଘର ଖାଦ୍ୟ ବେଶୀ ମାନେ ଖାଆନ୍ତିନି ତ ସେମାନେ କୁହନ୍ତି।କି ଘରୋଇ ଖାଦ୍ୟ ଟା ଅଧିକ ବୋରିଂ ଲାଗୁଛି। ଜି
ବେଶୀ ବୋରିଂ ଲାଗୁଛି ବୋଲି। ସେଇଟା ଭୁଲ ଧାରଣା। କାହିଁକି ନା ସୁସ୍ୱାଦୁ ଓ ସ୍ଵାସ୍ଥ୍ୟକର ଖାଦ୍ୟ ଘରେ ମଧ୍ୟ ତିଆରି କରାଯାଇ ପାରିବ ତେଣୁ ଆମେ ଘରେ ଖାଇବାଟା ସବୁଠୁ ଭଲ।
ହଁ ସେ ହଁ। ଆଉ ଘରୋଇ ଖାଦ୍ୟ ବି ସବୁବେଳେ ସଫା ସୁୁତୁରା ହିଁ ଥାଏ।ଆଉ ସବୁବେଳେ ଭଲସେ ବି ଘରର ଲୋକମାନେ ବି ବିଶେଷ କରିକି ମାଆ ମାନେ ବହୁତ ଭଲସେ ବି ବନାନ୍ତି।ତାକୁ ଯୋଉଟା କି ଆମକୁ ଖାଇବା ନିହାତି ଦରକାର। ବାହାର ଜାଗରେ ତ ମାନେ ଜଙ୍କ ଫୁଡ ଯୋଉ ରହୁଛି। ସେଗୁଡାକ ସବୁବେଳେ ତ ରନ୍ଧା ତେଲ ହ ରୋଷେଇ ହୁଏ ସବୁବେଳେ କିଛି ୟ ହୁଏନି।
ଠିକ କଥା ଠିକ କଥା ବାହାର ଖାନ୍ତରେ ସ୍ୱଚ୍ଛତା ସବୁ। ସବୁବେଳେ ନିଶ୍ଚିତ ନଥାଏ ଘର ଖାଦ୍ୟରେ ହିଁ ନିଶ୍ଚିତ ଥାଏ
ହଁ ତେବେ ଜଙ୍କଙ୍କ ଫୁଡ ସମ୍ପୂର୍ଣ୍ଣ ବନ୍ଦ କରିଦବା ଉଚିତ କି
ନା ମଧ୍ୟ ମଧ୍ୟ ଖାଇପାରିବା କିନ୍ତୁ ଏହା ଦୈନିକର ଅଭ୍ୟାସ ହେବା ଉଚିତ ନୁହେଁ କାହିଁକି ନା ମାନେ କେତେବେଳେ ଯେମିତି ଖାଇଦବାଟା ଆମ ଶରୀର ପାଇଁ ଠିକ କ ସମସ୍ତେ ସମସ୍ତେ ଖାଉଥିବେ ଆମର ବି ଟିକେ ଇଚ୍ଛା ହ ଆମେ ବି ଖାଇଦବାନି କିନ୍ତୁ ତାର ମାନେ ନୁହେଁ ଯେ ସେ ବେଳେ ବେଳେ ସେ ସବୁ ବେଳରେ ପରିଣତ ହେଇଯିବ
ମୁଁ ମଧ୍ୟ ସେଇ କଥା ହିଁ ଭାବୁଛି ସ୍ଵାସ୍ଥ୍ୟ ଭଲ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ହିଁ ଆବଶ୍ୟକ ଆମ ଶରୀର ପାଇଁ ଯାହା ଦ୍ଵାରା ଆମକୁ ରୋଗ ରୋଗ ହିଁ ହବନି ଅଧିକ ଆଜିକା ସମୟରେ ତ ବହୁତ ପ୍ରକାରର ରୋଗ ବାହାରିଲାଣି ଅ ଚଉଡ଼ା କ ଆମକୁ ନିୟନ୍ତ୍ରଣ କରିବା ପାଇଁ ପଡ଼ିବ ଘରୋଇ ଖାଦ୍ୟ ଖାଇକି
ଏବଂ ପ୍ରତିଦିନ ପର୍ଯ୍ୟାପ୍ତ ପାଣି ଫଳ ଆଉ ସବୁଜ ପନିପରିବା ଖାଇବାକୁ ନିହାତି ଆବଶ୍ୟକ ନୁହଁ
ହଁ ଆଜିର ମାନେ ଅ ଆଜିକା ସମୟରେ ତ ବେଶୀ ବିଶେଷ କରିକି ଅ ଯୁବପିଢି ମାନେ ବି ଏଇ କଥା ପାଇଁ ଅଧିକ ସତର୍କ ରହିବା ଦରକାର କି କୋଉ ଖାଦ୍ୟ ଟା ତାଙ୍କ ଶରୀର ପାଇଁ ଭଲ କୋଉ ଖାଦ୍ୟ ଶରୀର ପାଇଁ ଖରାପ ସେମାନେ ଅ ସେମାନେ କେମିତିସ୍ ମାନେ ସୁସ୍ଥ ରହିବେ ସୁସ୍ଥ ରହିଲେ ହି ସେମାନଙ୍କର ଗୋଟେ ଅ ଭବିଷ୍ୟତ ଗଢି ପାରିବେ ଯୋଉଟା କି ଆମ ପାଇଁ ବହୁତ ବହୁତ ମାନେ ନିହାତି ଜରୁରୀ
ଠିକ କଥା କହି ଠିକ କଛ ଆଚ୍ଛା ଦଦିମ ୁ ଯଦି ପଚରା ଯାଏ ତମେ ବାହାର ଖାଦ୍ୟ ଖାଇବ ନା ଘରୋଇ ଖାଦ୍ୟ କୋଉ ଦୁଇଟାରୁ କୋଉଟା ବାଛିବ
ମୁଁ ତ ବାଛିବି ଘରୋଇ ଖାଦ୍ୟ କାହିଁକିନା ମୁଁ ଏମିତି ବି ମୋ ଲାଇଫରେ ମାନେ ମୋ ଜୀବନରେ ବି ମୁଁ ଅଧିକ ଘରୋଇ ଖାଦ୍ୟ ହିଁ ମୁଁ ପସନ୍ଦ କରେ ବାହାର ଖାଦ୍ୟଠୁ କେତେବେଳେ କେମିତି ସାଙ୍ଗ ମଙ୍କ ସହିତ ଯାଇଥିଲେ ମୁଁ ବାହାର ଖାଦ୍ୟ ଖାଇଦିଏ ବାକି ମୁଁ ସବୁବେଳେ ଘ ରହି ଖାଦ୍ୟ ହିଁ ମତେ ଭଲ ଲାଗେ ଖାଇବା ପାଇଁ
ଯଦି ବାହାର ଖାଦ୍ୟ କୁହାଯାଏ କୋଉ ଖାଦ୍ୟ ଟା ତମକୁ ଭଲ ଲାଗେ ଖାଇବା ଲାଗି
ମତେ ବାହାର ଖାଦ୍ୟରେ ମତେ ଗୁପଚୁପ୍ ଟିକେ ଅଧିକ ପସନ୍ଦ ଆଉ ଗୁପଚୁପ୍ ଆଉ ଆଇସ୍କ୍ରିମ ଆଉ ଜଙ୍କ ଫୁଡ ହିସାବରେ ମତେ ଚାଉମିନ ଟିକେ ଅଧିକ ଭଲ ଲାଗେ ବାକି ଏବେ ସେ ସବୁ ଆମ ଖାଉନି କେତେବେଳେ କେମିତି ଖାଉଛି ଆଉ
କଥା କଛ ସାଙ୍ଗ କାରଣ ଏଇ ଯୋଉ ଜଙ୍କ ଫୁଡ କହିଲ ନା ଚାଉମିିନ କି ହଉଛି ଆମର ଗୁପଚୁପି ହଉ ଏଇଟା ଦୈନନ୍ଦିନ ଜୀବନରେ ହଁ ଦିନ ଅଧେ ଖାଇଦବାଟା ଠିକ ଅଛି କିନ୍ତୁ ପ୍ରତିଦିନ ଆମକୁ ଘରର ଖା ଖାଦ୍ୟ ଯେମିତି କିି ଭାତ ଡାଲି ଶାଗ ଫଳ ଏଇ ସବୁ ଇତ୍ୟାଦି ଖାଇଲେ ନା ଆମ ଭିତରେ ଯୋଉ ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ବଢିଥାଏ ଆଉ ଆମେ ବିଭିନ୍ନ ରୋଗରୁ ବି ମୁକ୍ତ ହେଇଥିବା ଦେଖିବ ଯୋଉମାନେ ବେଶୀ ଜଙ୍କ ଫୁଡ ଫାଷ୍ଟ ଫୁଡ ଗୁଡାକ ଖାଇଥାନ୍ତି ଦେଖିବ ତାଙ୍କ ଶରୀର ଗୋଟେ ମାନେ ମାନେ ଆବଶ୍ୟକ ତାଠୁ ଅଧିକ ମୋଟା ଦେଖା ଯାଆନ୍ତି ଆବଶ୍ୟକ ଠୁ ଅଧିକ ରୋଗ ତାଙ୍କ ପାଖରେ ଥାଏ ଆଉ ଯୋଉମାନେ ଘରୋଇ ଖାଦ୍ୟ ସବୁବେଳେ ଖାଉଥିବେ ଯେମିତି କିି ଭାତ ଡାଲି ଶାଗ ପନିପରିବା ଖାଉଥିବେ ଦେଖିବ ତାଙ୍କ ପାଖରେ ମାନେ ତାଙ୍କ ଶରୀର ଯୋଉ କୁହନ୍ତି ମାନେ ସୁସ୍ଥ ଶରୀର ସେମାନେ ଯ ଜୀବନ ଯାପନ କରୁଥିବେ କିନ୍ତୁ ଦୁଇ ଜଣଙ୍କ ଭିତରେ ପାର୍ଥକ୍ୟ କଣ ପାଇଁ ଏମିତି ଥାଏ କହିପାରିବ
ଅ ଘରୋଇ ଖାଦ୍ୟ ଟା ଅଧିକ ଭଲ ଅ କିନ୍ତୁ ବାହାର ଖାଦ୍ୟ ଟା ମତେ ଲାଗେ କି ବାହାର ଖାଦ୍ୟର ଯୋଉ ବି ମସଲା ୟ ମାନେ ବ୍ୟବହାର କରାଯାଏ କି ତେଲ ବ୍ୟବହାର କରାଯାଏ ସେଗୁଡିକ ଆମ ଶରୀର ପାଇଁ ବହୁତ କ୍ଷତିକାରକ ହେଇଥାଏ ଯଉଥିପାଇଁ କି ଆମକୁ ସେ ତ ସେଇ ସମୟରେ ହୁଏତ ଭଲ ଲାଗିପାରେ ଖାଇବା ଟାଇ ସମୟରେ କିନ୍ତୁ ତା ପର ମୁହୂର୍ତ୍ତରେ ଆମ ପାଇଁ ସେଗୁଡା ବହୁତ ପ୍ରକାର ରୋଗ ନେଇ ଆସିଥାଏ ଅ ମତେ ଲଖି ହଁ ଆଉ ମାନେ ଦେଖ ମାନେ ଅ ଆଗ କାଳର ଲୋକମାନୋନେ ବହୁତ ସମୟ ମାନେ ବହୁତ ସମୟ ପର୍ଯ୍ୟନ୍ତ ସେମାନେ ବଞ୍ଚୁଥିଲେ ମିନିମମ୍ ନବେ ଶହେ ବର୍ଷ ପର୍ଯ୍ୟନ୍ତ ପାଖାପାଖି ବଞ୍ଚୁଥିଲେ କାରଣ ସେମାନେ ସବୁବେଳେ ମାନେ ଉ ବାଡିରୁ ହିଁ ତାଙ୍କର ଯାହାବି ପନିପରିବା ମିଳୁଥିଲା ସେମାନେ ତା କୁ ହିଁ ଖାଉଥିଲେ ଆଜିକା ସମୟରେ ଲୋକମାନେ ସେଇ ଅଶୀ ବର୍ଷ କ ଷାଠିଏ ବର୍ଷ ପର୍ଯ୍ୟନ୍ତ ଯିବା ବି ବହୁତ କଷ୍ଟ ହେଇଗଲାଣି
ନାଇଁ ସାଥି ତ ତମେ ବହୁତ କହିଦେଲ ଚାଳିଶ ପଚାଶ ଯାାଇ ଲ ଲୋକ ମାନେ ଦେଖିବ ଛୋଟ ଛୋଟ ପିଲାଙ୍କୁ ବି ଆମର ଦଣ୍ଡିସ ହଉଛି କ୍ୟାନସର ହଉଛି ତାଙ୍କୁ ମାନେ ଛୋଟ ଛୋଟ ପିଲାଙ୍କୁ ରୋଗ ଷ୍ଟାର୍ଟ ହେଇଯାଉଛି କାହିଁକି ନା ଦେଖିବ ଛୋଟ ପିଲା ହିଁଙ୍କ ଫୁଡ ଯେମିତି। ଚାଉମିିନ ପିଜ୍ଜା ବର୍ଗର ସାଣ୍ଡିଚ ଏଇ ସବୁ ରେ ବେଶୀ ମାଧଛନ୍ତି ଆଉ ସେଇ ଛୋଟ ଛୋଟ ପିଲାଙ୍କଠୁ ର ବେଶୀ ବ୍ୟାପୁଛି ଯୋଉଟା କି ଆମ ସମସ୍ତଙ୍କୁ ମାନେ ସଚ ତନ ହବାଟା ନିହା
ହଁ ଛୋଟ ଛୁଆଙ୍କୁ ତ ତା ଙ୍କର ବାପା ମା ସେତିକି ସଚେତନ୍ କରିବା କଥା କି ପିଲା ଟା ଯିଦି କରୁଛି ମାନେ ତାକୁ ଆମେ ସେଇ ଜିନିଷ ଟା ଆଣିକି ଧରେଇବାଟା ତ ପ୍ରଥମରୁ ଭୁଲ୍ ଯୋଉଟା କି ଫାଷ୍ଟ୍ ବାପା ମା ବୁଝିବା ଦରକାର୍ ବୁଝିଲେ ହିଁ ଗୋଟେ ଛୁଆକୁ ସେମାନେ ବୁଝେଇ ପାରିବେ। ଯୋଉଟା କି ଆଁ ହଁ। ହଁ।
କାହିଁକି ନା ହଁ କୁହ।
ହଁ କୁହ।
କାହିଁକି ନା ଯଦି ବି ସେ ପିଲା ଗୁପଚୁପ ଖାଇବା ପାଇଁ ଜିଦି କରୁଛି ଆମେ ଘରେ ବି ତ ବନେଇ ପାରିବା ନା। ଯଦି ଚାଉମିନ ଖାଇବା ପାଇଁ ଜିଦି କରୁଛି ଆମେ ଘରେ ବି ତ ବନେଇ ପାରିବା ଯଉ ଫାଷ୍ଟ ଫୁଡ ସବୁ ଆମକୁ ବାହାରେ ଖାଇବାକୁ ଇଚ୍ଛା ହଉଛି ଆମେ ଘରେ ବନେଇ ପାରିବା କିନ୍ତୁ ଅ ମାନେ ଦୁଃଖର ବିଷୟ ଏଇଟା କି ଯୋଉ ଜିନିଷ ଆମେ ଘରେ ବନଉଛନ୍ତି ସେଗୁଡିକୁ ସେମାନଙ୍କୁ ଭଲ ଲାଗୁଥିବନି। କିନ୍ତୁ ଯଦି ମାର୍କେଟ ରେ ସେ ଗୁଡିକ ସବୁ କେମିକାଲ ଦିଆ ହେଇକି ଅପରିଷ୍କାର ଜିନିଷ ବ୍ୟବହାର କରି ମାନେ ସ୍ଵଚ୍ଛତା ଥିବନି ସେଇ ଯାଗ ରେ ବନେଇକି ଦେଲେ ପିଲାମାନଙ୍କୁ ଭାରି ଆନନ୍ଦ ଲାଗୁଛି।
ହଁ।
ସେ ତ ଖୁସି ଖୁସିରେ ଖାଇଯାଉଛନ୍ତି।
ତାଙ୍କୁ ସେଇଆ ଦରକାର ଆଜିକା ସମୟରେ ବି ଛୋଟ ଛୋଟ ପିଲା ଯୋଉମାନଙ୍କର ଏଜ୍ ହିସ୍ ମାନେ ତାଙ୍କ ବୟସ ହିସାବରେ ତାଙ୍କୁ ଯେତିକି ହେଲଦି ରହିବା କଥା ତାଙ୍କଠୁ ଅଧିକ ସେମାନଙ୍କର ଦେହରେ ଅଧିକ ଫ୍ୟାଟ ଦେଖୁଥିବ। ଯୋଉଟା କି ତାଙ୍କ ପାଇଁ ରୋଗ ନାଣି ଆଣୁଛ ପିଲାମାନଙ୍କ ଦେହରେ ପା ଞ୍ଚ ଦିନ ଭଲ ଥିବ ଯଦି ଆଉ ପାଞ୍ଚ ଦିନ ଖରାପ।
ଠିକ କଥା କହିଲ ତାପରେ ସେମାନେ ଯୋଉ ଫାଷ୍ଟ ଫୁଡ ବି ଖାଉଛନ୍ତି ସେମାନେ କଣ କରୁଛନ୍ତି ନା ଠିକ୍ ସେ ପାଣି ବି ପିଉନାହାନ୍ତି। ଯୋଗ ପ୍ରାଣାୟ ଏକ୍ସ୍ ସାଇଜ୍ ଏଗୁଡିକ ବି କରୁନାହାନ୍ତି ଅହରହ ଖାଲି ମାନେ ବାହାର ଖାଦ୍ୟ ଖାଉଛନ୍ତି ଯଦି ଘରୋଇ ଖାଦ୍ୟ ଖାଇ ସେଗୁଡିକ ଆମକୁ ଯୋଗ ପ୍ରାଣାୟାମ ଆମ ଦେହ ପାଇଁ ନିହାତି ଆବଶ୍ୟକ। ଖାଲି ଖାଇଦେଲେ ପିଇଦେଲେ ତ ହ ବନି ସେମାନେ କଣ କରୁଛନ୍ତି ନା ଖାଇ ଦଉଛନ୍ତି ପିଇ ଦଉଛନ୍ତି ବାସ କର ଆଉ ବେଶୀ କୋଲଡ ଡ୍ରିଙ୍କସ ଏଇଗୁଡିକ ମାନେ ବହୁତ ବ୍ୟାପି ଗଲାଣି କୋଲଡ ଡ୍ରିଙ୍କସ ଯୋଉ ଆମର ସି ଆମର ହଉଛି ପିଜ୍ଜା ବର୍ଗ ର୍ ଏଗୁଡିକ ମାନେ ଯେମିତି ଫଳା ବା ତଲ୍ ଭଳିଆ ପୁରା ଘାଣ୍ଟି ଦେଲାଣି ମାନେ ଆମ ପୁରା ଆମ ପିଢିରୁ ପିଲାମାନଙ୍କୁ ପୁରା ଘାଣ୍ଟି ଦେଲାଣି ନୁହଁ?
ହଁ ଯୋଉମାନଙ୍କର ଅଭ୍ୟାସ ରହିଯାଇଛି କି ହଁ ଜଙ୍କ ଫୁଡ ସବୁବେଳେ ଖାଇବା କଥା ସେମାନେ ଆଟଲି କିଛି ସମୟ ପାଇଁ ମାନେ କିଛି ପରିମାଣର ମାନେ ତାଙ୍କ ଜୀବନରୁ ସେଗୁଡାକ କାଟି ଦିଅନ୍ତେ କି ଯୋଉଟା ପାଇଁ କି ସେମାନେ ସୁସ୍ଥ ଜୀବନ ଯାପନ କରନ୍ତେ।
ଥା କହିଲ ସାଙ୍ଗ ମୋର ବି ଗୋଟେ ଛୋଟ ମାନେ ଭାଇ ଅଛି ସେ ସେମିତି ମାନେ ମାର୍କେଟ କୁ ଯିବ ମାନେ ସିଏ ଅହରହ ଖାଲି କହିବ ମୁଁ କୋଲଡ ଡ୍ରିଙ୍କସ ପିଇବି ଚିପ୍ସ ଖାଇବି କୁୁରକୁରି ଖାଇବି। ହଁ ଖାଇବାଟା ମାନେ ବେଳେ ବେଳେ ଖାଇବାଟା ଭଲ। କିନ୍ତୁ ସେଇ ଅଭ୍ୟାସ ତାର ନିତି ଦିନ ପ୍ରତିଦିନ ସକାଳେ ହବ ସେ ଗୋଟେ କୋଲ୍ଡ ଡ୍ରିଙ୍କସ ଥିବ ଆଉ ଗୋଟେ କୁୁରକୁରି ଖାଇବ କମ୍ପଲସରି ଏଇଟା ଖାଇବ ସି କାହିଁକି ଏଇଟା କେବଳ ପିଲା ମାନଙ୍କର ଭୁଲ ନୁହଁ ଆମେ ପିଲାମାନଙ୍କୁ ଦୋଷ ଦେଇ କିଛି ହବନି ଏଇଟା ବାପା ମା ମାନଙ୍କର। ଯଦି। ସେମାନେ ଠିକ ଯ। ପିଲାଙ୍କର ଯଦି ତାଙ୍କର ଏଇ ଅଭ୍ୟାସ ଟାକୁ ଯଦି ସେଇ କୋଲଡ ଡ୍ରିଙ୍କ ଜାଗାରେ ଯଦି ଗୋଟେ ଗ୍ଲାସ କ୍ଷୀର ସେ କୁକୁର ଜାଗାରେ ଗୋଟେ ଫଳ ଯଦି ତାଙ୍କୁ ଦିଅନ୍ତେ ତାହେଲେ ସେ ପିଲା ସୁସ୍ଥ ଜୀବନ ଯାପନ କରିପାରିବ। ଯଦି ଏମତି ପିଲାଙ୍କର ଡିମାଣ୍ଡ। ଆମେ ପୁରା କରିବା। ତାହେଲେ ପିଲାଙ୍କ ଦେହ ସୁ ଅସୁସ୍ଥ ହବା ସାଙ୍ଗରେ ପରିବାର ର ଚିନ୍ତା ମଧ୍ୟ ବଢେଇ ଦିଏ ନୁହଁ।
ହଁ।
ଠିକ କଥା କହିଲ ସାଙ୍ଗ ଯାହା ହଉ ତମ ସହିତ ଏ ବିଷୟରେ ଆଲୋଚନା କରିି ବହୁତ ଭଲ ଲାଗିଲା।
ମତେ ବି ମଧ୍ୟ ବହୁତ ଭଲ ଲାଗିଲା।
ଧନ୍ୟବାଦ।
ହଉ ରଖୁଛି।